ହ୍ୟାଲୋ।
ହେଲୋ
ହ୍ୟାଲୋ।
ହାଲୋ।
କଅଁ କରୁଛନ୍ତି?
ଏ ବସିଛି ଆଉ।
ଓହୋ ଆଉ କଅଁ ଖାଇଚେ ଆଜି?
କଣଖରେ ଭ ଆ ଆଜି ଆଇଁଷ ଖୁଆ ହେଇଛି ମାଛ ଭାତ
ବ ମା ଗ କର
ଖରା ଦିନ ଚାଲିଛି ତେଣୁ ପଖାଳ। ଦେଶୀ ମାଛ
ଓହୋ ଦେଶ୍ ହଁ ହଁ ଏ ଦେଶୀ ମୁଁ ଟିକେ ପଚାରିବି ଆଜି ଦେଶୀ ମାଛ ସେ ମାନେ କେମିତି କଣ ରୋଷେଇ କରିଥିଲ?
ଦେଶୀ ମାଛ ସୋରିଷ ଦେଇକି ଗୋଟେ ପୋଡା କରିଥିଲି।
ମାଛ ପୋଡା ବି ହୁଏ କେହି ମତେ କହୁନାହାନ୍ତି ଫାଷ୍ଟ୍ କେମିତି କଣ ପୋଡା ପୋଡି କଲେ କେମିତି କଣ କଲେ ବୋଲି?
ଦେଶୀ ମାଛକୁ ନେଇଯିବେ ଛୋଟ୍ ଛୋଟ ବଡ ମାଛ ହେଲେ ବି ଚଳିବ ଛୋଟ ମାଛ ହେଲେ ବି ଚଳିବ।
ହୁଁ-ହୁଁ।
ମାନେ ଜ- ଯେମିତି ମାଛ ଆପଣଙ୍କର ମିଳିଲା ଆଉ।
ହୁଁ।
ତାକୁ ସୋରିଷ ମସଲା, ସୋରିଷ, ରସୁଣ ଆଉ କଞ୍ଚାଲଙ୍କା
ହୁଁ। ମାନେ ତାକୁ ବାଟା ହବ ନୁହଁ?
ହଁ।
ତାପରେ?
ତାକୁ ବାଟିଦେବେ ଗ୍ରାଇଣ୍ଡିଙ୍ଗ୍ କରିଦେବେ ତାପରେ କଞ୍ଚା ପିଆଜ ଆଉ ଟମାଟୋ ତାକୁ କାଟିଦେବେ ଛୋଟ୍ ଛୋଟ୍ କରି।
ହଁ।
ତାକୁ କଞ୍ଚା ଲଙ୍କା ବି ଟିକେ କାଟିଦେବେ ତାପରେ ତାକୁ ସୁ ସବୁ ଗୋଳେଇକି ମାଛ ସହିତ ଲୁଣ ଟିକେ ପକ୍ ଲୁଣ ପକେ- ଲୁଣ ପକେଇବେ ମାଛ ସହିତ ଗୋଳେଇ ଦେଇ ଗୋଟେ କଡେଇରେ ତେଲ ଲୁଣ ସବୁ ଦେଇକି ଗୋଟେ କଡେଇ ରେ ବସେଇ ଦେବେ
ହଁ।
ତାପରେ?
ତାପରେ ସିମ୍ ରେ ବସେଇଦବେ କିଛି ସମୟ ଦଶ ପନ୍ଦର ମିନିଟ୍ ପରେ ସେ ସେମିତି ବସିବ ପାଣି ମରିଯିବ ଆଉ କିଛି ଲାଗିବେନି।
ଓହୋ।
ସେ ପାଣି ମରିସାରିଲା ପରେ ବନ୍ଦ୍ କରିଦେବେ। ବନ୍ଦ୍ କରିବାର ପାଞ୍ଚ ମିନିଟ୍ ପରେ ତାପରେ ତାକୁ ବାହାର କରିକି ଖାଇବେ ଭଲ ଟେଷ୍ଟ୍ ଲାଗିବ।
ମାନେ ଚୁଲି ରେ ପୋଡିଲ ନା କଉଥିରେ?
ନାଇଁ ଗ୍ୟାସ୍ ରେ ବି ପୋଡିବେ ଚୁଲିରେ ବି ପୋଡିଲେ ଯଦି ଚୁଲିରେ ଭଲ କାଠ ଥିବ ନିଆଁ ତାହେଲେ ବି ହବ ନହେଲେ ଗ୍ୟାସ୍ ରେ ପୁରା ସିମ୍ ରେ ଦେଇକି ବ- ବସେଇବାକୁ ପଡିବ ଆଉ। କଡେଇରେ ଆଉ ଏବେ ତ ଆଉ ଚୁଲି କାଠ ମିଳୁନି ନା।
ତେଣୁ ଗ୍ୟାସ୍ ରେ ହିଁ ଆମକୁ କରିବାକୁ ପଡୁଚି।
ହଁ -ହଁ ତାହେଲେ ଛୋଟ ମାଛ ଆଣିକି ଆଜି ପ
ଛୋଟ ମାଛରେ ବି ହଁ ପୋ ଛୋଟ ମାଛ ଟା ଟିକେ ପତ୍ର ପୋଡା କଲେ ଟିକେ ଭାଙ୍ଗିଯିବ ନା। ଛୋଟ୍ ଛୋଟ୍ ତେଣୁ ମାରିବେନି କିଛି ତ ଆଉ ମାନେ ଖଡିକା ଫଡିକା ମାରିବେନି।
ହୁଁ।
ଆଉ ବଡ ମାଛ ହେଲେ ଟିକେ ମଝିରେ ଏପଟ୍ ସେପଟ୍ କରିବାକୁ ପଡିବ ଆଉ ହଁ ଥରେ ଓଲ୍ଟେଇ ଦେବେ ଆଉ। ନ ଓଲ୍ଟେଇଲେ ବି ଚଳିବ ତାକୁ ପୁରି କିନ୍ତୁ ସିମ୍ ରେ ବସେଇବାକୁ ପଡିବ।
ଉଁ ହୁଁ। ହଁ ହଁ ଆମ ବଡ ମାଛ ଟା କେମିତି ମାନେ ଭାଜ ମାନେ ଭାଜନ୍ତି।
ଭାଜି ସେମିତି ସବୁ ମସୁରୀ
ମାନେ ଯୋଉ ପତର ପଡିବା
ସେମେ ପ୍ରୋସେସ ଆମର ସବୁ ଗୋଳେଇ ଦେଲେ ନା ମାଛ ନେଇଯିବେ ସେ ସୋରଷ ମସଲା କଞ୍ଚଲଙ୍କା ପିଆଜ ଟମାଟୋ ସବୁ କାଟିଦବା। ତାକୁ ଗୋଳେଇବା ଗୋଳେଇକି ତାକୁ ଗୋଟେ କଡେଇରେ ତେଲ ଦେଇେ ଦେଇ କି ତାକୁ ଚାରିପଟେ ଦେଇଦବା ପିସ୍ ପିସ୍ ତାପରେ କସିଙ୍ଗ କରି କଭର ଦେଇଦବା ଆଉ।
ହଁ ହଁ।
ପୁରା ସିମିରେ ଖାଲି ମଝିରେ ବଡଟା ହେଲେ ଟିକେ ଓଲଟେଇବାକୁ ପଡିବ।
ଓହୋ।
ଆଉ ଛୋଟ ମାଛ ହେଲେ କିଛି ଓଲଟେଇବା ଦରକାର ନାହିଁ ସେ ସେମିତି ପାଞ୍ଚ ଦଶ ମିନିଟ୍ ପରେ ବନ୍ଦ କରିଦେବେ ବନ୍ଦ କରି ସାରିଲା ପରେ ସତମୀକି ହେଇଯାଇଥିବ ତାଙ୍କୁ ସାଙ୍ଗେ ସାଙ୍ଗେ ଲାଗି ବାନି ଥଣ୍ଡା ହେଇସାରିଲା ପରେ ଆଉ ଯାହାର ବି ଖଟା ପସନ୍ଦ ସେମାନେ ଆମ୍ବୁଲ ବି ଦେଇପାରିବେ। ଆଉ ଟମାଟୋ ଦେବା ଯେହେତୁ
ଆମର ଏପଟରେ ଯୋଉ ମାନେ ଚୁନା ମାଛ ଟାକୁ ସେ ପତର ପୋଡନ୍ତି ମାନେ କଣ କହିଲେ ସେ ଯୋଉ ଆ ମାନେ କଇଁଆ ଦିଅନ୍ତି।
ହଁ ସେ ଯାହାର ପସନ୍ଦ ସେମାନେ ଦେଇପାରିବେ ନା ଖଟାଟା। ଆଉ ଜିଏ ଖଟା ଖାଇବନି ଟମାଟୋ ଆମ ଦେଉଚି ଆଉ ହଁ।
ଟମାଟୋ ବି ପକେଇ ହବ।
ହଁ ଟମାଟୋ ଟା ବି ଦେଇପାରିବା।
ଓ ହୋ।
ଆଉ ଗୋଟେ ବି ଛୋଟ ମାଛ ଅଛି ଖାଲି କଞ୍ଚାଲଙ୍କା ଆଉ ରସୁଣ
ହଁ ହଁ।
କଞ୍ଚା ପୁରା ଏ ଯୋଉ ଛୋଟ ମାଛ ହଁ ଛୋଟ ମାଛଟା ପୁରା ଛୋଟ ମାଛ ଯୋଉ କୋଉଚନ୍ତି ହଁ ହଁ। ସେଇଟାକୁ ଖାଲି କଞ୍ଚାଲଙ୍କା ଆଉ ରସୁଣ ଆଉ ପିଆଜ ପିଆଜଟା ବେଶୀ ଦର କାର ନାହିଁ ଅଳ୍ପ ଟିକେ ପିଆଜ କଞ୍ଚାଲଙ୍କା ଆଉ ରସୁଣ ଆଉ ଟିକେ ଖଟା ସେଇ ଥିରେ ଖଟା ଟା ଦେଲେ ଭଲ ଲାଗେ।
ହଁ ହଁ।
ଦେଇକି ସୋରିଷ ତେଲ ଗୋଳେଇ ଦେଇକି ପତ୍ରରେ ଯୋଉ ବରପଡିଆ ହବ। ସେଇଟା
ଚୁଲିରେ ପୋଡିିଲେ ଟିକେ ଟେଷ୍ଟ ମାନେ ଭଲ ମାନେ ଟିକେ ତାର ମାନେ ଖାଇବା ଟା ଟିକେ ଭଲ ଲାଗିବ ନାଇଁ?
ହୁଁ ନାଇଁ ନ ହେଲେ ଚୁଲି ବି ନାହିଁ ପତ୍ରରେ ଆମେ ଗୁଡେଇକି ତାୱାରେ ସିମ୍ କରିକି ତାୱା ଉପରେ ଦେଇକି ବତ୍ରଟା ବି ବସେଇ ପାରିବା।
ହୁଁ ହୁଁ।
ତାୱାରେ ବସେଇ ଦେଲେ ସିମ୍ କରିକି ତାପରେ ସେ ପ ପତ୍ରରେ ସବୁ ବାନ୍ଧିକି ବସେଇ ଦେଇଦବା ଏ ମାନେ ଡାଇରେକ୍ଟ ଗ୍ୟାସ୍ ଉ ଉପରେ ଦେଲେ ବି ତ ହବନି ନା ଆଉ ଚୁଲି ବି ତ ଆମକୁ ସବୁଠି ଆଭେଲେବୁଲ ହଉନି।
ନାଇଁ ଆମର କେମିତି କଇ ଆମର ବି ଏ ସେମିତିରେ ଗୋଟେ ଟୁ ଶୁଖୁଆ ପୋଡନ୍ତି ହେଲା। ଆ ସେମିତି ଯେମିତି ଆପଣ ଏବେ କହିଲେ ସୋରିଷ ମାନେ ବ ଟା ଆଉ ସୋରିଷ ବଟା ଆଉ ସେଇ ରସୁଣ ସେଇ ବଟା ସବୁ ହବ ଯପରେ ଶୁ। ଶୁକୁଆକୁ ଧୋଇ ଦେଇକି ତାକୁ ଭଲସେ ମାନେ ଗୋଳେଇବେ ହଳଦୀ, ଲଙ୍କାଗୁଣ୍ଡ, ଲୁଣ ପକେଇ ଗୋଳେଇବେ। ଗୋଳେଇ ସାରିଲା ପରେ ସେ ପ। ପତ୍ରରେ ମାନେ ଭଲସେ ଇଏ କରି ତା ସହିତ ଆମ୍ବୁଲ ବି ମାନେ ଆମ୍ବଡା ବି ପକୋନ୍ତି। ଯୋଉ କ ଏବେ ଛୋଟ ଛୋଟ କଞ୍ଚା ଆମ୍ବଡା ହୁଏନି?
ହଁ ହଁ ନାଇଁ ଖଟା ତମେ ଯାହା ବି ଦେଇପାରିବ ଯାହାର। ଯୋଉଟା ଯିଏ ଯେମିତି ଭଲ ଲାଗିଲା ଟମାଟୋ କାହାର ପସନ୍ଦ। କାହାର ଆମ୍ବୁଲ ପସନ୍ଦ କିଏ ତେନ୍ତୁଳି। ତାପରେ ଏବେ ଆମ୍ବଡା ଟା ତ ସବୁ ସାଇଟ୍ ମିଳୁନି। ସେଇଟା ବି ଯାହାବି ଖଟା ଜିନିଷ ଦେଇପାରିବେଆଉ ଗୋଟେ ଜିନିଷ ହେଲା। ଆମ ଖଟା ଟା ଦେଲେ ନା ଆମର ମାଛଟା ହଜମ ଭଲ ହୁଏ। ସେଇଟା ସେଇଟା ଗୋଟେ ମାନେ ବହୁତ୍ ଲୋକ ବି ଜାଣିନାହାନ୍ତି। କିନ୍ତୁ ଖଟା ଟା ମାଛ ଆଇଁଷରେ ଖଟା ଟା ଦେଲେ ଆମର ଆଇଁଷ ଟା ହଜମ ଭଲ ହୁଏ।
ଓ ହୋ ଆମର ପା ମତେ ମାନେ ବହୁତ୍ ଭଲ ଲାଗେ ସେ। ସେ ଆମ୍ବୁଲ ସେଇ କଇଁଆ ଯାହା ବି ପକେଇଲେ ମତେ ଭଲ ଲାଗେ ସେ ଖଟା ଜିନିଷ।
ଆଗୁରୁ ଲୋକମାନେ ହିଁ ମାନେ ଆଗକାଳରେ ସବୁ। ଲୋକମାନେ ମାନେ ବିନା ଖଟାରେ ଖାଆନ୍ତିନି ମାଛ। ସବୁ ଆମ୍ବୁଲ ନ ହେଲେ ଇଏ। କାରଣ ମାନେ ଆଇଁଷ ଟା ଖଟା ଟା ଆମର ଆଇଁଷର ବଦ ହଜମଟାକୁ ହଜମ କରିଦିଏ।
ହଁ ଆଉ ଗୋଟେ ପାହାଳ ମାଛ ନା।
ପୋହଳା ପୋହଳା ମାଛ ହୁଁ ସେଟା ଛୋଟ। ଛୋଟ ହଁ ଛୋଟ ମାନେ ପୁରା ଛୋଟ ନୁହଁ ତ ମିଡିୟମ ଟା।
ସେଇଟା ମାନେ ତରକାରୀ ହବ ନା?
ସେଇଟା ତରକାରୀ ବି ହବ ତମେ ବି ମସଲା ଦେଇକି ଭାଜି ବି ପାରିବ।
ହଁ ନାଇଁ କଣ କହିଲେ ମାନେ ସୋରିଷ ସୋରିଷ ବ। ବଟା ରେ ତରକାରୀ ହେଇପାରିବ। ଆଉ ଗୋଟେ ଅଦା ପିଆଜର ରସୁଣ ସେ ବଟା ଗୋଟେ ଅଛି ସେ ତରକାରୀ ବି ଭଲ ଲାଗେ ନାଇଁ? ନା ଚୁନ କିନ୍ତୁ ଚୁନା ମାଛଟା ବ। ଏ ତେ ହେଇପାରିବନି ମାନେ ଅଦା ପିଆଜର ବଟାରେ। ହ ହଁ।
ବେଶୀ ମାଛ ଟାକୁ ସୋରିଷ ମସଲା ହିଁ ଭଲ ଲାଗିବ ତମେ ବି ଯଦି ବି। ଗରମ ମସଲା ରେ କରୁଛ ପଛରେ ଟିକେ ସୋରିଷ ମସଲା ବାଟି ଦେଇକି ଖାଲି ଟେଷ୍ଟ ଟିକେ। ଦେଇଦବ ଅଳ୍ପ ଗୋଟେ ସ୍ପୁନ୍ ସେ ବି ଭଲ ଲାଗିବ।
ସୋରିଷା ମାନେ କେମିତି କଣ ପୁଣି ଆମେ ମାପ ରେ ତାକୁ ନେଇକି ପୁଣି ମାନେ ଭର।
ଉମ୍ ଗୋଟେ ୱାନ୍ ଟେବଲସ୍ପୁନ୍ ପୁରା ଯଦି ଗରମ ମସଲା। ମ ଦଉଛନ୍ତି।
ହଁ।
ଯଦି ଗରମ ମସଲା ନ ଦଉଛନ୍ତି ତ ଆମକୁ ଦି ଟେବୁଲ ସ୍ପୁନ ହେଲେ ବି ହେଇଯିବ ଠିକ ଠାକ।
ହୁଁ।
ବେଶୀ ଗୁଡେ ସୋରିଷ ମସଲା ବି ଏବେ ଏସିଡିଟି ହଉଛି ଅଧିକ ସୋରିଷ ମସଲାଟା ଲୋକ। କରଗୋନ୍ତି ଗାଇାବ ପାଇଁ।
ନା ମୁଁ ବି ଜାଣିଥିଲି କି ମାନେ ସୋରିଷ ବାଟଣ ଟା ଆମର ଅଧିକ ଦେଲେ ମାନେ ପି।
ହଁ ଏସିଡିଟି ଆଉ ଗୋଟେ ଜିନିଷ ହେଲା। ସୋରିଷ ଟାକୁ ଆମେ ଯଦି ବାଟି ଦେଇକି ଆମେ ଯଦି ପାଣି ଦେଇକି ଛାଣିଦବା ନା।
ହୁଁ।
ଛାଣି ଦେଇକି ସେ ପାଣି ଟା ଦେବା ଆମରଡେସିଡିଟି ଟୋଟାଲ ହବନି। ଆଉ ମାଛ ଟା ବି ସେମିତି ବି ଟେଷ୍ଟ ଲାଗେ।
ନି ଯୋଉ ଆମର ଦୀପ ଦୀ ପ୍ରକାର ସୋରିଷ ନାଇଁ କି ଆମର ଦି ପ୍ରକାର ସୋରିଷ ହଁ। ମାନେ ଯୋଉ ସରିଷରେ କଲେ ଚଳିବ ନାଇଁ?
ଚଳିବ କିନ୍ତୁ ନାଲି ଟା ଟିକେ ଟେଷ୍ଟ ତାର ବାସ୍ନା ଟା ଅଧିକ ଆଉ। ସୋରିଷ ଟା ବାସ୍ନାଠୁ ନାଲି ସୋରିଷ ଟା ବାସ୍ନା ଟା ଅଧିକ ଟିକେ ଥାଏ।
ମୁଁ ଜାଣିଥିଲି କି ମାନେ ସେ ଯୋଉ ସୋରିଷ ବାଟଣ ସେ ତ ଅଦା ମିଶୁନି ନାଇଁ କି ଅଦା ବଟା ହବନି ନା?
ନାଇଁ ନାଇଁ ଅଦା ଟା ଅଦା ମିଶଉଚନ୍ତି କିନ୍ତୁ ଅଦା ଟା ଏତେ ମିଶିବା ଜରୁରୀ ନାହିଁ।
ଅ ହ। ଖାଲି କଣ ମାନେ ଖାଲି ସୋରିଷ ଆମର ଲଙ୍କା ଆଉ ରସ
କଞ୍ଚାଲଙ୍କା ରସୁଣ ବାସ ହଁ ଆଉ ପିଆଜ ଟା କାଟି ପିଆଜ ଟମାଟଟା କାଟି ବେ ସେଟା କେତବେଳେ ବାଟିଲେ ବି ଭଲ ଲାଗେନି। ଲୋକ ବାଟନ୍ତି।
ନାଇଁ ଆମର ଯୋଉ ସୋରିଷ ମସଲା ଟା କରିବା ଆମେ ତରକାରୀ ଜାଣ ତରକାରୀ କଲେ। ତ ତାକୁ ଫାଷ୍ଟେ କଷିବା ନା କଣ ମାନେ କ ମୁଁ ଜାଣିଚି ମାନେଲୋ
ସୋରିଷ ମସଲାଟା ଯଦି ବେଶୀ କଷିବେ ନା ସେଟା ପିତା ହେଇଯାଏ।
ଓହୋ ଜଷ୍ଟ ମାନେ ନାଇଁ ଟିକେ ଅଳ୍ପ ଅଳ୍ପ କରାହବ ନା?
ଆମର ପିଆଜ ଆଉ ଟମାଟଟା କାଟିଦେଲେ ତାକୁ ଟିକେ ଫ୍ରାଏ କରିଦେଲେ ସୋତିଷ ମସଲା ଟା ଆମେ ଜଷ୍ଟ ଟିକେ ଟିକେ ଫ୍ରାଏ କରିଦେଇକି ପାଣି ଦେଇଦବା କି ମାଛ ଟା ଦେଇଦବା।
ହଁ।
ଠିକ୍ ଚଳିବ ଆଉ ଯଦି ବେଶୀ କଷିବା ସୋରିଷ ଟା ପିତା ହେଇଯାଏ।
ହୁଁ ହୁଁ। ତାହେଲେ ସେ ଯୋଉ ମାନେ ଅଳ୍ପ କଷି ସାରିକି ପାଣି ଦିଆହବ ନାଇଁ? ଏକାଥରେ ପାଣି ଦେଇ ସାରିଲା ପରେ ମସଲା ଟା କଷିଲି ଏକାଥରେ ପାଣି ଦେଇ ସାରିଲା ପରେ କଇଁଆ ପାଣି ବୋଧେ ମାନେ ଏକା ଥରକେ ପାଣି ଦେଇ ସାରିଲା ପରେ ସେ
ତେନ୍ତୁଳି ଟା ଆମେ ପଛରେ ଦବା ହୁଁ।
ସେ ପାଣି ଫୁଟି ସାରିଲା ପରେ ତାପରେ କଇଁଆ ପାଣି ଦିଆହବ ନାଇଁ?
ହଁ ହଁ ଡାଇରେକ୍ଟ ବି ପକେଇ ପାରିବ ତମେ ପାଣି ବି ଦେଇପାରିବ ଯାହାର ଯେମିତି ପସନ୍ଦ ଆଉ।
ଅ ହ।
ଯିଏ ଅଧିକ ଖଟା ଖାଆନ୍ତି ସେମାନେ ଦି ତିନି ପିସ ଦିଟା ତିନିଟା ଫାଡା ପୁରା ପକେଇଦେବେ। ଏ କଇଁଆ ଆଉ କି ଆମ୍ବୁଲ ଯାହାବି।
ହୁଁ।
ହଁ ଯାହାର କମ ଖାଇବା ପସନ୍ଦ ସେମାନେ ଜଷ୍ଟ ଟିକେ ଦେବେ।
ହୁଁ ହୁଁ। ନାଇଁ ଅଧା ମାନେ ଅଧା ଲୋକ ବି ଅଛନ୍ତି ଖାଲି ଟମାଟରେ ବି କରିଦିଅନ୍ତି ନାଇଁ। ହଁହୋଉ ତାଲେ ମୁଁ ରଖୁଚି ପରେ ଟିକେ ମୋର କାମ ଅଛି ପରେ ଫାଙ୍କା ହେଲେ କଲ୍ କରିବି ଆଉ।
ହଁ ହଁ।